ନମସ୍କାର। ହ୍ୟାଲୋ।
ହ୍ୟାଲୋ।
ମୋ ଭଏସ ଆସୁଛି?
ହ୍ୟାଲୋ।
ମୋ ଭଏସ ଆସୁଛି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ନମସ୍କାର।
ଆଜ୍ଞା ନମସ୍କାର।
ହ୍ୟାଲୋ। ହାଲୋ। ହାଲୋ। ହାଲୋ ଶୁଭାଯାଉଛି? ହାଲୋ ହାଲୋ। ନାଇଁ ନାଇଁ ତମ ଭଏସ ଶୁଭାଯାଉନି। ହାଲୋ। ହାଲୋ ନମସ୍କାର।
ନମସ୍କାର। ଭଲ ଅଛି। ତମେ କେମିତି ଅଛ ହାଲୋ ବୋହୁତ ଭଲ ଅଛି।
ହାଲୋ
ହାଲୋ।
ହାଲୋ କିଛି କହୁନାହାନ୍ତି? ହଁ କୁହ। ହଁ। ଠିକ୍ ଅଛି। ନାଇଁ ତମ ଭଏସ ଟିକେ ଶୁଭା ଯାଉନି।
ହାଲୋ
ହଉ। ନମସ୍କାର କେମିତି ଅଛ?
ଭଲ ଅଛି।
ମୁଁ ମଧ୍ୟ ଭଲ ଅଛି। ଆଜି କଣ ଖାଇଥିଲ?
ଭାତ ଡ଼ାଲମା।
ବହୁତ ଭଲ।
ଅନେକ ପ୍ରକାର ଖାଦ୍ୟ ଭଲ ଲାଗେ। କିନ୍ତୁ ସରୁ ଖା କିନ୍ତୁ ସରୁ ମତେ ସର୍ବଅଧେ ପଖାଳ ଭାତ।
ମତେ ସବୁଠୁ ପଖାଳ ଭାତ ଭଲ ଲାଗେ।
ଠିକ୍ ଅଛି ହତିିକିଆ ଶରୀରକୁ ଶୀତଳ ରଖେ ଆଉ ପଚନରେ ସହଜ।
ହୁଁ ମୋର ସବୁଠୁ ପ୍ରିୟ ପଖାଳ ଭାତ। ଆଉ ଆଳୁ ଭର୍ତ୍ତା ଆଉ ଟମାଟ ଚଟଣୀ ତମକୁ କଣ ଭଲ ଲାଗେ?
ମତେ ଭଲ ଲାଗେ ଶାଗ ଭଜା, ବାଇଗଣ ଭଜା ଆଉ ବେଳେବେଳେ ମାଛ ଭଜା ବି।
ହୁଁ।
ଉଁ ତମ ଘରେ ତମ ଘରେ କେମିତି ପଖାଳ ତିଆରି କରନ୍ତି?
ଏହା ଶରୀରକୁ ଶୀତଳ ରଖେ। ଆଉ ପଚନରେ ସହଜ କରେ। ବୁଝିପାରୁଚ?
ଆଜ୍ଞା। ଆଉ ତମ ଘରେ କେମିତି କଁ ପଖାଳ ତିଆରି କରନ୍ତି?
ଶୁଣିକି ମତେ ମଧ୍ୟ ଖାଇବାକୁ ଇଚ୍ଛା ହଉଚି। ଅ ହ।
ହାଲୋ। ଉଁ ଭଏସ ଶୁଭାଯାଉଚି?
ତମେ ପଖାଳ ସହ କଣ ଖାଇବାକୁ ପସନ୍ଦ କର?
ହାଲୋ। ସୁୁଭିଲା?
ଶୁଣିକି ମୋତେ ମଧ୍ୟ ଖାଇବାକୁ ଇଚ୍ଛା ହଉଛି। ହଁ ପଖାଳ ବିଶେଷ କରି ଗ୍ରୀଷ୍ମ ଦିନ ଏହା ଖାଇଲେ ବହୁତ ଥଣ୍ଡା ଲାଗେ।
ହୁଁ ହଁ ସେଇଟା ତ ଠିକ୍।
ଆଉ କଣ କଣ ଭଲ ଲାଗେ? ମୋତେ ତ ଛେନା ପୋଡ଼ ବହୁତ ଭଲ ଲାଗେ। ଏହା ଘରେ କରିବା ପାଇଁ ମଧ୍ୟ ଅତ୍ୟନ୍ତ ସହଜ।
ଆମ ଘରେ ରାତିରେ ଭାତକୁ ପାଣିରେ ବିଜାଇ ରଖି ଦେଉଚି। ଆଉ ସକାଳୁ ଉଠିକି ସେଠାକୁ ପଖାଳକୁ
ହଁ ସେଇଟା ହିଁ ପାରମ୍ପରିକ ଉପାୟ ପଖାଳ ତିଆରି କରିବା ପାଇଁ। ଆମ ଘରେ ମଧ୍ୟ ସେ ଉପାୟରେ ତିଆରି ହୁଏ।
ଛେନାପେଡ଼ ନାମ ଶୁଣିଲେ ମୁହଁରେ ପାଣି ଆସୁଚି।
ହଁ ଛେନାପୋଡ଼ ବହୁତ ଭଲ ଲାଗେ। ଏହା ତ ଘରେ ମଧ୍ୟ ଘରି ତିଆରି କରିହେବ।
ଓଡ଼ିଶାର ରସଗୋଲା ବହୁତ ସ୍ଵାଦିଷ୍ଟ ନା।
ହଁ। ମୁଁ ଟିକେ ଟିକେ ତାକୁ ତିଆରି କରିବା
ସମୟରେ ଭୋଜନ କରିବା ମଧ୍ୟ ଜରୁରୀ ଥାଏ ବୁଝିପାରୁଛ।
ହୁଁ।
ଆମେ ଦିନକୁ ତିନୋଟି ବେଳା ଭୋଜନ କରିବାର କରୁ।
ହୁଁ।
ପାଣି ପିଇବାକୁ ମଧ୍ୟ ଭୁଲିବା ଉଚିତ ନୁହେଁ ବୁଝିପାରିଲ। ପାଣିଟା
ହଁ ଠିକ୍ ବ୍ୟବହାର କର ଆଜିକାଲି ଲୋକ ତ ଫାଷ୍ଟଫୁଡ଼୍ ଖାଉଛନ୍ତି। ମୁଁ ତ ଝୋଳ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରେ।
ହୁ।
ଏହା ଏକ ଭଲ ଅଭ୍ୟାସ ମୁଁ ବି ତିଆରି କରିଥିଲି।
ଆଉ ଘରେ ସବୁ କଣ କରୁଛନ୍ତି‌?
ହଁ ସବୁ ଠିକଠାକ ସମସ୍ତେ ଭଲରେ ଅଛନ୍ତି।
ଘରେ ସବୁ ଭଲ?
ହଁ ସମସ୍ତେ ଭଲ ସମସ୍ତଙ୍କ ଦେହ ଭଲ ଅଛି।
ଆପଣଙ୍କ ଘରେ କିଏ କିଏ ରହୁଛନ୍ତି ଆପଣ ଏ
ଆରେ ହଁ ଆମେ ଚାରିଜଣ ରହୁଛୁ। ମୁଁ ଆପା ମା ଆଉ ଭାଇ ଆମ ଚାରିଜଣ ରହୁଛୁ। କଟକରେ କଟକ ରାଣୀହାଟରେ।
ଆଚ୍ଛା। ଆମ ଘରେ ବାପା ବୋଉ ମୁଁ ମୋ ଭାଇ ଆଉ ମୋ ଭଉଣୀ ଗୋଟେ ଆଉ ଆମେ ପାଞ୍ଚଜଣ ହୁଁ।
ମୋ କଥା ଶୁବା ଯାଉଛି ତମକୁ?
ଆଉ ସମସ୍ତଙ୍କୁ ଦେହ ପା ଭଲ ନା?
ହଁ ସମସ୍ତଙ୍କର ଭଲ ଅଛି।
ବାପା କଣ କରନ୍ତି?
ବାପା ଏଇଠେ ପ୍ରାଇଭେଟ୍ ଜବ୍ ଅଛନ୍ତି। ଏଇଠି ରାଣିହାଟରେ କଟକରେ ଆକାଉଣ୍ଟେଟ ପୋଷ୍ଟ।
ବୋଉ ଘରେ କଣ କରନ୍ତି? କି ଭାଇ ଭଉଣୀ।
ମାମା ଏଠି ତ କୋଚିଂ ସେଣ୍ଟରରେ ଅଛନ୍ତି ଭାଇ ବ ତାର ଦଶମ ସଇଲା ଅବିକା ପ୍ଲସେ ସ୍ ଟୁ ସାଇନ୍ସ ପଡ଼ୁଛି।
ହ ଘରର ଖାଦ୍ୟ ସବୁଠାରୁ ସୁରକ୍ଷିତ।
ହଁ ଏହା ତ ସଠିକ ବାହାର ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାର ତାର ରୋଗ ହେଉଛି।
କେବେ କେବେ ସାଙ୍ଗମାନଙ୍କ ସହିତ ବାହାରେ ଖାଇଦିଏ ତ। ଯେମିତି ଚାଉମିନ ହବନି ହଁ
ମୋତେ ବି ମଧ୍ୟ ଦୋସା ଭଲ ଲାଗେ ବି ନଡ଼ିଆ ଚଟଣି ସହିତ।
ମୋତେ ମସଲା ଦୋସା ଆଉ ପାଉ ଭାଜି ଭଲ ଲାଗେ। ଆଉ ଚାଓମୀନ? ଚାଉମିନଟା ଭଲ ଲାଗେ ଅଧିକ ଅଣ୍ଡା ରୋଲ୍। ଏଇସବୁ ଭଲ ଲାଗେ।
ଆଛା। ମୋତେ ବି ସେଇ ଚାଉମିନ୍
ହଁ ନୂତନ ଶାଦ୍ୟ ଖୋଜିବାରେ ମଜା ଲାଗେ ସବୁଠୁ ମଜା ଲାଗେ ନୂତନ ଖାଦ୍ୟ ଖୋଜିବାକୁ। ନୂଆ ନୂଆ
ଆଛା ଆଛା ତମେ ଅନ୍ୟ ରାଜ୍ୟର କଣ ଖାଦ୍ୟ ଖାଉଛ କି?
ହଁ ଥରେ ପଞ୍ଜାବୀ ଖାଦ୍ୟ ଖାଇଥିଲି ବହୁତ ଘିଅ ଥାଏ ବହୁତରୁ ବହୁତ ମାତ୍ରାରେ ଘିଅ ଥାଏ।
ସେମାନଙ୍କ ଖାଦ୍ୟ ତ ବହୁତ ସ୍ଵାଦିଷ୍ଟ। ମୁଁ ବି ଥରେ ଯାଇଥିଲି ବାପାଙ୍କ ସହିତ ବୁଲିବାକୁ ସେଠି ଯାଇଥିଲି। ସେଖା ସେ ଜାଗାର ଖାଦ୍ୟ ବି ବହୁତ ଭଲ। ଏ ରସଗୋଲା ଗୋଲାପ ଯାମୁନ ବି ମୋର ପ୍ରିୟ।
ଆପଣଙ୍କୁ କଣ ଖାଇବାରେ ଭଲ ଲାଗେ ପନିପରିବାରେ ପନିପରିବା?
ପନିପରିବା ତ ମୁଁ ଫାଷ୍ଟ ଆଳୁ ବାଇଗଣ ଆଉ ଅନ୍ୟାନ୍ୟ ଭଜା ଆଇଟମ୍। ଶାଗ ଭଜା ଏଇସବୁ ଆଉ।
ହୁଁ। ଆଜିର କଥାବାର୍ତା ବହୁତ ଭଲ ଲାଗିଲା।
ହଁ ମୋତେ ମଧ୍ୟ ବହୁତ ଭଲ ଲାଗିଲା। ଆମ ଆମେ ଆଉ ଏ ଦି ଏଭଳି କଥା ହେଇପାରିବା।
ଠିକ୍ ଅଛି ପୁଣି ଦେଖାହବା ଧନ୍ୟବାଦ।